ହାଲୋ
ହା ହାଲୋ ସୁବୁଚି
ହଁ ଶୁଭୁଛି କଣ କୁହନ୍ତୁ
ହଁ ଆପଣ କୋଉଠୁ କହୁଛନ୍ତି।
ମୁଁ ଧାମରାରୁ କହୁଛି।
ଆହା ଧାମରା ଭଦ୍ରକ ଧାମେରା
ଆଜ୍ଞା
ଆ ଯାଇଛି ସେଠି ବହୁତ ବାର ବଦର ଟା
ହଁ
ଆଉ ଘର ଟା
ଆ ଆପଣ କୋଉଠୁ କହୁଛନ୍ତି। ଆଛା ଆମ ଘର ପ୍ର ପର ଧାମରା ଯୋଉଠି ତା ତୁ ଗୋଟେ କିଲୋମିଟର ଦୂର।
ହଁ ହଁ ଜାଗାଟା ନାଁ କଣ
ଆଜ୍ଞା
ସେ ଜେଗାଟା ନାଁ କଣ।
ଭଦ୍ରକ ପା।
ନାଇଁ ନାଇ ଧାମରାଠୁ ଯୋଉ ଗୋଟେ କିଲୋମିଟର ଦୂର ବୋଲି କହିଲ ସେ ଜେଗା ନା କଣ।
ଜାଗା ଟା ନା କି ଗାଁ ଟା ନା ହେଲା ସମିପାଟିଆ।
ହଁ ସମିପାଟିଆ ଠିକ ଅଛି ଠିକ ଅଛି ଆଉ ପଢାପଢି କଣ ଚାଲିଛି।
ମୋର ଏଇଟା ପ୍ଲସ୍ ଟୁ ସରିଲା ପ୍ଲସ୍ ଥ୍ରୀ ଆଡମିସନ କରିବି ଆଉ।
ଆ କୋଉଠୁ ଫାଷ୍ଟ ସିଲେକସନ୍ ତ ସରିଲାଣି।
ଆଜ୍ଞା।
ପ୍ଲସ୍ ଟୁ ସରିଛି ଏଇ ବର୍ଷ।
ଆଜ୍ଞା।
ଆ‌ ହଁ ଫାଷ୍ଟ ସିଲେକ୍ସନ ତ ସରିଲାଣି ବୋଧେ କୋଉ କଲେଜରେ ସବୁ ଆସିଛି।
କାଇଁ ଆ ମୋର ତ। ଗୋଟେ ଚୂଡ଼ାମଣି କଲେଜରେ ଆସିଚି ସେଇଟା ଆଡମିସନ କରିବି ଆଉ।
ଆ ଚୁଡ଼ାମୁଣି ପୋଢୁଆଁ।
ଆଜ୍ଞା।
ଚୁଡ଼ାମଣି ପଢୁଆଁ ବୋଲି ଗୋଟେ ଜାଗା ଅଛି।
ଚୁଡା ଆମର ଏଇଠି ଖାଲି ଭୁବ୍ ବାଲେଶ୍ୱର ଚୂଡ଼ାମଣି ଜାଗାଟା ସେଇଠି।
ଆଚ୍ଛା ଆଚ୍ଛ ଆଛା ବାଲେଶ୍ୱର ରେ ଚୁଡାମୁଣୀ ନୁଅ ବାସୁଦେବ ପୁରୁ ପାଖରେ ଚୁଡ଼ାମୁଣି।
ହଁ ବାସୁଦେବ ପୁରୁ ପାଖରେ ଯୋଉ ଚୁଡା ମଣି ଟା ଆମର ସେଇଟା ଆଉ ଅଲଗା ଗୋଟେ ଅଛି।
ଆଃ ଭଲ ଭଲ ଭଲ। ଆଉ ପ୍ଲସ୍ ଥ୍ରୀ ତାହେଲେ ପଡିବ ଏବେ ନାଇଁ କି ଆଛା।
ସେଠି ପଢିବି ଆଉ ଟିକେ କମ୍ପ୍ୟୁଟର ଶିଖିବି।
ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ମୋ ମାମା ମୋ ବଡ ଭଉଣୀ ମୋ ସାନ ଭଉଣୀ ଜଣେ ମୋ ସାନ ଭଉଣୀର ତଳେ। ମୁଁ କୁନି ଭାଇ ଜଣେ ଆଉ ମାମା ମୋ ଆମେ ଆଉ।
ଆଛା ଆଚ୍ଛା। ଖିଆ ପିଆ ସରିଲାଇଁ।
ଆଉ ଆପଣଙ୍କ ଘ ହଁ ଆମେ ଖାଇକି ଏଇ ଜଷ୍ଟ ଖାଇକି ଆସିଲୁ।
ଆଉ କଁ ଆଜି ଖିଆ ହେଇଥିଲା।
ଆମର ଡାଲମା ଆଉ। ମିଲମିକର ଆଳୁ ଛୁଇଁ ପକେଇି ଗୋଟେ ଏମିତି ଜୁଗଜୁଗିଆ ଭଳିଆ ତରକାରୀ ଗୋଟେ ହେଇଥିଲା ଆଉ। ହ
ଓ ତମ ସେପଟେ ତ ଘାଣ୍ଟ ଟା ହଉଚି ମୁଖ୍ୟ ଖାଦ୍ୟ ଆଉ। ଆମର ଆଜି ଅରୁଆ ଭାତ ହେଇଥିଲା ଡାଲମା ହେଇଥିଲା। ଅରୁଆ ଭାତ ହେଇଥିଲା ଡାଲମା ହେଇଥିଲା। ଛୁଇଁଆଳୁ ଭଜା ହେଇଥିଲା ପାମ୍ପଡ ହେଇଥିଲା ଶଗ ଭଜା ହେଇଥିଲା। ଆଉ।
ଭଲ ତ ଆଉ ଭଲ ଖାଇବା।
ନଡ଼ିଆକୁ ପେଶି ପେଶି ଗୋଟେ ଚଟଣୀ କରିଥିଲେ।
ହଁ ଆମେ ଜାଣିଛୁ ସେ ଚଟଣି ଆମୁଏ କରିକି ଖାଇଛୁ।
ଓ ହଁ ଆଉ।
ଆଉ ମୁଁ କହିଲି, ଆପଣଙ୍କ ସେପଟେ ଖାଇବା ଫେମସ୍ କଣ?
ଆମ ଏପଟେ ଖାଇବା ଫେମସ କଣ ହଉଛି ସବୁ ପ୍ରକାର ଖାଆନ୍ତି। ମୁଖ୍ୟ ଜିନିଷ ହଉଛି, ଆମର ଏ ପଟେ ଯୋଉ ପୁରୀ ସାଇଡ ରେ ଡାଲମା ଟା ମୁଖ୍ୟ। ଆଉ ଏଇଆ ଆଉ।
ଅଭଡ଼ା ଡାଲମା।
ଅଭଡ଼ା ଡାଲମା ହଁ ବୁଝିପାରିଲ ଆଉ ହଁ।
ଆଚ୍ଛା। ଆଉ ମୁଁ କହିଲି ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମୋ ଘରେ ଆମ ଘରେ ମୁଁ ମିସେସ୍ ଅଛି। ବାପା, ମା ଅଛନ୍ତି। ମୋର ତ ଦିଟା ଝିଅ ଗୋଟେ ଝିଅ ଦେଇଛି ପ୍ଲସ ଟୁ ଏକ୍ଜାମ। ସେ କୋଉଠି କ୍ଲାସ ପଢିବ ତା ସିଲେସନ ଆସିନି।
ଆଚ୍ଛା।
ମୋ ଝିଅ ବି ପ୍ଲସ୍ ଟୁ ଏକ୍ସାମ ଦେଇଛି।
ଟା ଓହୋ, ହେଲେ ମୋ ସାଙ୍ଗରେ ଆଉ।
ହଁ ଆଉ ଆଉ କିଏ। କଣ କଣ?
କିଏ କଣ କହିଲେ?
ହଁ ଭଲ, ରଜ କଥା କହୁଛନ୍ତି ତ? ହଁ ଭଲରେ କଟିଲା ଆମେ ମୋର ଆଉ ଦିଦିର ତ ଆମେ ତ ଘରେ ରହୁନା ଏ ବର୍ଷ ଖାଲି ଯାଉ ଘରକୁ ଗୋଟେ ଦିନ ଯାଇକି ପଳେଇ ଆସ ଥିଲୁ ଆମର ଏଇଠି ମୁଁ ଯୋଉଠି ରୁହେ ସେଇଠି। ହୁଁ ରଜ ପାଳୁଥିଲେ ସମସ୍ତେ ସେଇଠି ପାଳିଲୁ ଆଉ ଭଲରେ ଗଲା ଉଁ ଏ ଯୋଉ ସେଠି ଦୋଳି ଫୋଳି ସବୁ ତିନି ଚାରିଟା ଭଲ ଦୋଳି। ଉଁ ସଜାସଜି କରିଥିଲେ, ଆଉ ସବୁ ଛୋଟ ଛୋଟ ଦୋଳି କରିଥିଲେ ସଜାସଜି କରିଥିଲେ। କିନ୍ତୁ ଚାରିଟା ପାଞ୍ଚଟା ଖଣ୍ଡେ ବଡ ଦୋଳି କରିଥିଲେ ଆଉ। ପିଠା ପଣା ଖାଇବା, ପିଇବା ସବୁ ସେଇଠି ହେଇଥିଲା।
ଓହୋ ଆଉ ରଜ ମହୋତ୍ସବ ହେଇଥିଲା।
ରଜ ମହୋତ୍ସବ ଯୋଉ ଦିନ ହେଇଥିଲା, ମାନେ ଯୋଉ ଦିନ ରଜ ସଂକ୍ରାନ୍ତି ସେଇଦିନ ହେଇ ଥିଲା ଯେ, ସେଇଦିନ ଆମେ ଏଠି ମାନେ ଆସିିଲୁ ସେଦିନ। ରାତିକୁ, ଆମେ ଆଉ ଏଇଠି ରହିପାରିଲୁନି।
ହଁ, ହଁ ବଢିଆ ଆଉ। ଆମ ଆଡେ ବି ବହୁତ ଭଲ ରଜ ହୁଏ।
ଆପଣଙ୍କ ଘରେ ରୋଷେଇ କରୁଛନ୍ତି କିଏ?
ରୋଷେଇ ମୋ ମିସେସ କରେ ମୁଁ ବି କରେ।
ଆପଣ କଣ ରୋଷେଇ ଜାଣିଛନ୍ତି?
ମୁଁ ଯେତେ ପ୍ରକାର ରୋଷେଇ ଅଛି ସଂସାର ଭିତରେ ପିଠାଠୁ ଆରମ୍ଭ କରି ଯେ ତେ ପ୍ରକାର ରୋଷେଇ ଅଛି।
ଆଜ୍ଞା ଓହୋ ଏ ମ କଙ୍କଡା ରୋଷେଇ ଜାଣିଛନ୍ତି?
ହଁ କଙ୍କଡା ଜାଣିଛି।
ହ କଙ୍କଡ଼ା ଟା କେମିତି ଟିକେ ରୋଷେଇ କର ଯେମିତି ସେ ଯୋଉ କଣ ଚାଉଳ ଚୁନା ଦେଇକି ପଳେଇଚୁ ସିଏ କରନ୍ତି।
ସେଇଟା କହିପାରିବନି କଙ୍କଡା ତ ଯେମତି ନର୍ମାଲି ମସଲା ତ କରିବା ସେମିତି ହବ ଇଏ ଆଉ। କଙ୍କଡାଟା ପ୍ରଥମେ ଆଣିବ ତାକୁ ଗରମ ପାଣିରେ ପକେଇ ଦବ ତା ଉପରୁ ଖୋଳପାଟାକୁ ଛଡେଇ ଦବ ତାର ରସ ଗୁଡା ଗୋଟେ ଗିନାରେ କଲେକ୍ଟ କରିବ ର ରଖିବ ତାପରେ ତାକୁ ବାଟ୍ ଉଁ ତାକୁ ଭାଜିବ। ଜିରା ରସୁଣ ଅଦା ବାଟିବ ଭଲକି। କଞ୍ଚା ନଙ୍କା ବାଟିବ। ତେଲ ପକେଇକି ତାଙ୍କୁ କଷିବ। ସେ ଯୋଉ ରସଟା ବାହାର କରିଥବ କ ମଝିରେ ସେଇ ରସଟାକୁ ପକେଇ ଆଉ ଥରେ କଷିବ ତରକାରୀ ତ ପୁରା ନାଲି ହେଇଯିବ ପୁରା ଟେଷ୍ଟ ଆଉ।
ଆଚ୍ଛାଂ ଆଉ ଆପଣ ଜାଣିଚନ୍ତି ତାହେଲେ ରୁଷେଇ ପୁଷେଇ ସବୁ ଆଉ।
ମୁଁ ସେଇ ତମରି ଏରିଆରେ ଥିଲି ସେ ଅଠର ମାସ ଥିଲି ବାସୁଦେବପୁରରେ।
ଓହୋ।
ମୁଁ ସେପଟ ସବୁ ଜାଣିଚି ଚୂଡାମଣି, ଇରମ୍, ପଡୁଆଁ ହେଲା।
ହଁ।
ବାସୁଦେବପୁର ଦିରସ।
ଓହୋ।
ତମ ସେପଟେ ଥିଲି।
ଆଚ୍ଛା ଏଠି କଣ କାମ କରୁଥିଲେ?
ହଁ ସେଠି ସେ ଯୋଉ ତମର ବାତ୍ୟା ଆଶ୍ରୟ ସ୍ଥଳୀ ହେଇଚି।
ହଁ ହଁ।
ବୀରସ ପାଖରେ ଗୋଟେ ବାତ୍ୟା ଆଶ୍ରୟ ସ୍ଥଳୀ ନାଇଁ?
ହଁ ହଁ।
ଆ ସେଇଠି ଆମର କାମ ଚାଲିଥିଲା। ସବୁ ଯେତେ ବାଷା ସ ସ୍ଥଳୀ ଅଛି। ସେଇ ଯାଗାରେ ଆମେ ସବୁ ତମରି ଭଳିଆ ଝିଅ ପିଲା ପୁଅ ପିଲାମାନଙ୍କୁ ନେଇ କ୍ୟାଚ୍ ଫୋର୍ସ ଫାଷ୍ଟେଡ ଟିମ୍ ସବୁ ତିଆରି କରିଥେଲୁ।
କ୍ୟାବ୍ କ୍ୟାବ୍
ସବୁ ବାତ୍ୟା ଫାତ୍ୟା ହେଲେ ଲୋକମାନଙ୍କୁ କେମିତି ସାହାଯ୍ୟ କରିବେ ହେଲା। କିଏ ବା ତ୍ୟା ହେଲେ ର ତମର ଯେହେତୁ ସମୁଦ୍ର କୁଳିଆ ଅଞ୍ଚଳ ନା। ହାଁ ମୋର କାମ ସେଇଟା ଥିଲା ଗୋଟେ ପ୍ରୋଜେକ୍ଟରେ ମୁଁ ଥେଲି଼ ତମର ଯିଏ ବାତ୍ୟା ଆସି ବୀରସର ବାତ୍ୟା ହେଡର ଯିଏ ସେକ୍ରେଟାରୀ ନାହାନ୍ତି କି। ସିଏ ଆ ତମେ ଜାଣିନଥିବ ସିଏ ମୋର ବୋହୁ ତୁ ଭଲ ଜଣାଶୁଣା।
ଆଚ୍ଛା।
ଆଁଉ ଆଉ ଉଁ ଏଇୟା ହୋଉଚି କଥା ଆଉ।
ଆପଣଙ୍କ ଆଡେ ଆପଣଙ୍କ ଆଡେ ଘରେ ଗଣେଶ ପୂଜା ହୁଏ ନା ସ୍କୁଲରେ ହୁଏ?
ସ୍କୁଲରେ ହଏ କଲେଜରେ ହଏ କ୍ଲବରେ ହ‌ଏ। ଆ ହାଟ ବଜାରରେ ହୋଏ ଘରେ ବି ଲୋକ କେହି କେହି କରନ୍ତି।
ଓହୋ।
ପ୍ରାୟତଃ ସବୁଆଡେ ହଏ ଗଣେଶ ପୂଜା ଏ ସରସ୍ଵତୀ ପୂଜା ହଏ।
ଗଣେଶ ଠାକୁରଙ୍କର ଉଁ ଉଁ ଦେହରେ କଣ କଲର ପକ୍ ଲଗେଇକି କମ କେମିତି ସା ମାନେ ସଜେଇଲେ ଟିକେ ଭଲ ଲାଗିବ?
ଗଣେଶ କଲେଜଙ୍କର ହବ ଠାକୁରଙ୍କର।
କହିଲେ,
ଆଉ କୋଉ କଲର ଲଗେଇବ।
ଆଜ୍ଞା‌।
ବାନିସ କଲରଟା ଲଗେଇ ଦିଅ।
ନାଇଁ, ମୁଁ ମୋ ମୁଣ୍ଡରେ, ମତେ ଗୋଟେ କାଲି ମୋର ସେଇ ସାଙ୍ଗଟେ ଫୋନ କରିଥିଲି, ଯେ କହିଲେ କହିଲି, ଟିକେ ଗଣେଶ ପୂଜା ବିଷୟରେ କଣ ଗୋଟେ ମାନେ କେମିତି ସଜେଇଲେ ଭଲ ଲାଗିବ? ମୁଁ ତାକୁ କହିଲି କି ଯେମିତି ଆମର ସ୍କିନ୍ କଲର, ଯଦି ସେ ଠାକୁରଙ୍କର ସ୍କିନ୍ କଲର ହେଇଥିବ ଦେହ ଟା।
ହଁ।
ତମେ ୟେଲୋ ନ କରି କି ସ୍କିନ୍ କଲର କଲେ? ତା ତା ଉପରେ ଏଇ ଯୋଉ ସିଲଭର କଲର ର ପ ପତି ଆ ସେ କଲର, ମାନେ ସିଲଭର କଲର ର ଧୋତିରେ କଲର କଲେ। ମାନେ, ସେ ଠାକୁର ଟା ଟିକେ ୟୁନିକ୍ ଲାଗିବ, ଭଲ ଦେଖାଯିବ, ମାନେ ମତେ ସେଇଟା ମତେ ସେଇଟା ଭଲ ଲାଗେ, ତ ମୁଁ ସେଥିପାଇଁ କହିଲି। ଆମ ସ୍କୁଲରେ ଥରେ ହେଇଥିଲା। ମାନେ, ସେମିତି ସିଲଭର କଲର କରିକି। ସିଲଭର କଲର ଆଣିକି, ସେ ଯୋଉ ତାର ଶାଢୀ ମାନେ, ଯୋଉ ଧୋତି ଫୋତି ପିନ୍ଧିଥିବ, ସେଥିରେ ଦେବେ। ମାନେ, ସେଇଟା ଭଲ ଲାଗିଥିଲା ତ! ତ, ମୁଁ ସେଇଥିପାଇଁ ତାଙ୍କୁ ସେ ତାଙ୍କୁ ସେ ସଜେସନ ଟା ଦେଇଲେ, ଆଉ ସେ ତ କହିଲେ, ଭଲ ହବ ଦେଖିବା କଣ? କରିଛନ୍ତି।
ଆଉ କଣ କୁହନ୍ତୁ?
ଗଣେଶ ପୂଜା ।
ଆଜ୍ଞା।
ହ୍ୟାଲୋ।
ନାଇଁ, ଗଣେଶ ପୂଜା ଆଜ୍ଞା।
ହ୍ୟାଲୋ, ମୁଁ କହିଲି, ଏହାରି ଭିତରେ ପଡିବନି। ୟାରି ଭିତରେ ପଡିବନି ଯେ। ସେ ମୋ ପାଖରୁ ଆଗରୁ ଟିକେ ବୁଝାବୁଝି କରୁଛନ୍ତି ସେଇ ଖିଆ ପିଆ କରିବେ ତ?
ଆଚ୍ଛା ଆଚ୍ଛା, ଭଲ ଭଲ। ଆଉ ତମର ଆଡେ ଏବେ ଇଲିଶ ପଡୁଛିନା? ନାଇଁ, ଇଲିଶି?
ହଁ, ଏଇ ଏବେ ଆଉ ମିଳୁନି। ଆଗରୁ ମିଳୁଥିଲା, ଏବେ ମିଳୁନି ଯେ ମିଳୁଛି କୋଉଠି? ଗୋଟେ ଦିଟା କେମତି କେମିତି କଣ ମିଳୁଛି, ଯଦି ସେ ବି ରେଟ୍ ପ୍ରବଳ।
ହଁ, ସେପଟେ ବହୁତ ଭଲ ଇଲିଶ ମିଳେ ନା?
ହଁ, ମାଛ ଏଠି ମାନେ ଯେତେବେଳେ ଖୋଜିବେ, ମାଛ ହାଜିିବ।
ହଁ, ସମୁଦ୍ର ତ ଧରା ଶିଳା ମାଛ।
ହଁ, ଫ୍ରେଶ ମାଛ, ଫ୍ରେଶ ମାଛ। ହଁ, ଫ୍ରେଶ ମାଛ! ଆଉ କମ୍ପଲସରି ମାଛ ପୁରା ଏଠି ଯେତେବେଳେ ଖୋଜିବେ ପା
ହଁ ହଁ ଆଉ ଘରେ ବାପା କଣ କରନ୍ତି?
ନାଇଁ ମୁଁ ବାପା ନାହାଁନ୍ତି।
ଓହୋ ଦୁଃଖ କଥା କେବେ ଠୁ?
ମୋର ଏଇଟା ପନ୍ଦର ବାପା ବାପା ଗଲେଣି ପନ୍ଦର ବର୍ଷ ହବ ମୋର ଦି ବର୍ଷ ହେଇଥିଲା। ଦି ବର୍ଷ ନାଇଁ ମୋର ତିନି ବର୍ଷ ହେଇଥିଲା ବାପା ଗଲେଣି।
ହଁ ଭଲ ସବୁ ଆମ ମାମା କରୁଛନ୍ତି ଆମ ଆଦାନୀ ପୋଅଟ ଜାଣିଛନ୍ତି ନା ଆପଣ?
ହଁ ହଁ ଜାଣିଛି।
ସେଇଠି ଆମ ମାମା ନର୍ସ ଭଳିଆ ଗୋଟେ ଚାକିରୀ ଟେ କରୁଛନ୍ତି। ନମ୍ ସେଇଠି ଆମ ମାମା ନ
ଆଚ୍ଛା କେତେ ଭାଇ କେତେ ଭଉଣୀ? ହ୍ୟାଲୋ ହ୍ୟାଲୋ। ଆ କଟ୍ କଟିଗଲା ହେଇଗଲା ଦଶ ମିନିଟ୍ ହାଲୋ। ହ୍ୟାଲୋ।